ହ୍ୟାଲୋ।
ହଁ। କଣ କରୁଚୁ କି ରେ?
ଏଇନା ପୁରା ବାଇପାସ୍ ଆଡେ ଇଆଡେ ଆସିକି ବୁଲୁଚୁ ଆଉ ସବୁ ସାଙ୍ଗ ମାନେ ମିଶିମୁଷାକି ଆଉ।
ହଁ ହଁ।
ହୁଁ।
ଆଉ ପ ମୁଁ ବଇଚି ଇଆଡେ ଆଉ ଘରେ ଆଉ।
ଘରେ ବସିଚୁ ନାଇଁ ମତେ ଲା ନାଇଁ ମତେ ଲାଗୁନି ଏ ମତେ ଏଇ ଆଖି ଆଗରେ ଗୋଟେ ଲୋକଟେ ଆପ ନ୍ ଦେ ଜଳ ଜଳ ଦେଖାହଉଚି।
ହଁ ମ ପରି ଆଇ ଆଉ ଏଟା ମୁଁ ନୁହେଁ ବେ ଏଟା ମୁଁ ନୁହେଁ। ଏଟା ମୁଁ ହେଇପାରିବିନି ମୂଳରୁ କେବେ।
ଖଞ୍ଜା ଦିଟା ବଡ ବଡ ପିଲାଟାର ଦେଖା ହଉଚି ଏଠୁ।
ଆଉ ତୁ ଆଉ ମାରୁନୁ କି ବଡି ମାରୁନୁ?
କ କହୁନୁ।
ଏକ୍ସାଇଜ୍ କରନୁ କାଇ ଆଉ।
କରୁଛି କରୁଛି ରେ। ଆଜି କରିନି ଆଉ ଆଜି ଭୋଜି ଟା ଯେ ଆଜି ନାଦିକି ଖାଇବି ଆଉ କରିନି।
ସେଇ ବାହାଘର ଯୋଉ ହଉଛି ଏଇଟା ଭୋଜି ଅ ଅନେଇକି ରହିଛି ଆଉ।
ଆଁ।
ଯୋଉ ବାହାଘର ହୋଉଛି ଏଟା କା ବାହାଘର ହୋଉଚି କି?
ଏଡ଼ା ଆମ ସାଇରୁ।
ଓହୋ ଇନଭିଟେସନ ତମକୁ ଦିଆହେଇଛି ବୋଧେ ଆଉ।
ହଁ। ଏଇ ଯୋଉ ଚିନିଚୁ ଆକୁ ଯାହାର ଗାଡି ଫାଡି କରିନାହାନ୍ତି ବହୁତ ଆମ ସାହିରେ।
ହଁ ହଁ।
ତାଙ୍କର।
ତାଙ୍କର ତାଙ୍କର କଣ କିଛି ତାଙ୍କର ସେଇ ଯୋଉ ପୁଅ ଯୋଉ ପିଲାଟା ସେଟା ତାଙ୍କ ତା ତା ଘରେ ରଉଛି କି ଆଉ?
ନାଇଁ ମ ଝି ଲଡକି ବାହାଘର।
ଓହୋ। ତାଙ୍କର ଝିଅଟେ ଅଛି।
ନାଇଁ ତାଙ୍କର ଇଏ ସଳୁ।
ତାଙ୍କ ବାହାଘର ଇଆଡେ କରୁଛନ୍ତି।
ତାଙ୍କ ସଡୁ ବାହାଘର ଯୋଉ ସଡୁଙ୍କ ଝିଅ।
ଓହୋ।
ତାଙ୍କର ଉଠି ଆଇନାହାନ୍ତି ଉଠି ଆଇଛନ୍ତି କାମାକ୍ଷା ରୁ କାନପୁରା।
ଓହୋ ଉଠି ଆସଛନ୍ତି।
ସେଇଠୁ ଆମ ସାହିରେ ଘର କରିଛନ୍ତି ଆଉ। କଣ?
ଆଉ କଣ ଆଉ ବାଜା ବାଲା ସବୁ ଉଠିଆଇଛନ୍ତି ପୁରେ।
ହଁ ବା ଡିଜେ ଆଇବ ଦିଟାରେ ପୁଅ। ଝିଅ ଟା ଚାକିରି କରୁଛି ବା? ତାଙ୍କ ଝୀଅ ଯି ଗମେଟ ଚାକିରି କରୁଚିରେ ପୁଅ।
ଚାକିରିଆ ଲୋକ ତାଙ୍କର କଣ ଖରା ଆଉ।
କୋଟି କୋଟି ଟଙ୍କା ତାଙ୍କର। ଝିଅ ଟା ଗର୍ମେଣ୍ଟ ଚାକିରି। ପୁଣି ପୁଅ ଟା ଚାକିରୀ କରୁଛି। କଣ?
ଆଉ ଆଉ ଯେ ମାରି ହଉନ ତ ଜିମ ଫିମ ବାଗ ଲାଗୁନି ଆଉ। ମୁଁ ମାରିନି ମାସେ ହେଳା ଛାଡ଼ ଛାଡ଼ି ଦେଇଛି।
କ କରିବା ଆସ୍ତେ ଆସ୍ତେ ଆଗକୁ ଆଉ। ବିକି ଯାଉ।
ରେରେରେ ଇ୍ଛା ହଉଛି ଆ ପଦ୍ମନାଥ ଆଦମି ତାପରେ ଆଉ ଇଚ୍ଛା ହଉଛି ପୁଣି ପଛରେ ଗୋଡ଼ ହାତ ପିଠା ହେଲା ଯେମିତି ଆଉ। ଆଉ ମାରିବା ପାଇଁ ଇଚ୍ଛା ହଉନି ଗୋଡ଼ ହାତ ଯିନ୍ତି ପୀଡ଼ା ହେଲା ଆଉ ମାରିବା ପାଇଁ ଇଚ୍ଛା ହଉନି।
ହଁ ହଁ। ଆଉ ତାଙ୍କର ଭୋଜି ରେ କଣ କଣ କରୁଛନ୍ତି ଜାଣିଛୁ?
କଣ କଣ?
ମାଛ, ଚିକେନ।
ସାଧା ମୁଲାୟ ସାଧା ସାଧା ତ କିଛି ସାଧା ଆଇଟମ ଆରେ ଆଇଁଷ ଆଚ୍ଛା ଆଇଁଷ ତ କରିବେ
ଆଇଁଷ ହେଲା ପନିରି, ଛତୁ, ଚିଲିକୋବି, ପନିର ଟିକା। ଚିଲି ପୋଡ଼ା।
ଚିଲି ପୋଡ଼ା ଗୋଟେ ଅଛି?
ଯୋଉ ଯୋଉ ଚିକେନଟା ପୋଡ଼ନ୍ତିନି ପୁଡ଼ି ଯଉଟା ତନ୍ଦୁୁରୀ ଚିକେନବେ।
ଓହୋ।
ତାପରେ ଆହୁରି କରୁଛନ୍ତି କେତେ କଣ ଆଉ।
ସାଧା ଆଇଟମ୍ ଆମର ହଉନି ପନିର
ସାଧା ପନିରି ଛତୁ। ଅ ବଟମ ଛତୁ। ତାପରେ ସୋୟା ଷ୍ଟିକି। ତାପରେ ଆଉ କଣ କୁରୁ କୁରି ହେଇକି ଯୋରା ହୁଏମୋ। ତାପରେ କଣ କହିଲୁ ସୁପ୍ କରିଚନ୍ତି ଚାହା, ପାନ
କିସେ ଆ ପାଟି ଚାକୁଳିବା ପାଇଁ
ହଁ ବା। ତାପରେ ଇଏରେ କଣ କହିଲୁ? କଣ ଗୋଟେ ଖାଆନ୍ତିନି ଖାଇବା ଆଗରୁ? ଷ୍ଟାଟର ଷ୍ଟାଟର।
ହେଟା ହୁଏ।
ଷ୍ଟାଟର ଗୋଟେ ଖାଆନ୍ତିନି ଷ୍ଟାର୍ଟିଂ ଯୋଉଟା କୁହନ୍ତି। ହେରେ ପନିର ଟୀକା କରିଛନ୍ତି ପନିର ଭଜା।
ହୁଁ।
ପନିର ଭଜା ମାନେ କୋଉଟା କହିଲୁ?
ଆଉ ପାସ୍ କରନାହାନ୍ତି ପାସ୍ ପାସ୍ କରିନାହାନ୍ତି?
ପା ହଁ ପାସେ ନିହାତି ହବନା ହେଟା। କହେ ରୁଟି ରୁ ରୁଟି, ଚକୁଳି। ତାପରେ ଦହିବରା।
ଆ ରେଷ୍ଟୁରାଣ୍ଟଟା ପୁରା ଆଣିଛନ୍ତି ହାରିକି ଉଠେଇ ଉଠାକି।
ହଁ ବା।
ଦହିବରାଟା ବି ସେ ବନଉଚି ହେ ଯୋଉ ବମ୍ଫି ଗଫି ଖାଇବା ପାଇଁ ଆଉ ନାଇକି।
ଦହିବରା, ଚାଟେ, ପାମ୍ପଡ଼ି ଚାଟେ। ଗୁପଚୁପୁ। କୁଲଫି, ଆଇସ୍କ୍ରିମ୍। କରୁଛନ୍ତି ଇନି ତାଙ୍କର ଗୋଟେ ଅଛି ପଇସା ଆଉ କଣ କରିଆ। ନୁଗରେ।
ହୁଁ ହୁଁ।
ଆଁ
ଆ ବାହାରୁକୁ ବାଳ ଅନେଇକି ରହିଥିବେ ବୁ ଲୁକ ଆଉ ବାଳ ଏତେ ଆଇଟମ କରାହଉଚି।
ଆଉ ତାଙ୍କ ଆର ତାଙ୍କ ପୁଅ ବାହାଘର ଯୋଉ ମୁ ଯୋଉ ଯି ଯାର ଗାଡ଼ି କରିଛନ୍ତି ବହୁତ।
ହୁଁ।
ତାଙ୍କ ପୁଅ ବାହାଗର କୁ ପଚାଶଟା ଆଇଟମ କରିଥିଲେ।
ପଚାଶଟା ଆଇଟମ!
ହଁ ଖାଲି ଆଇଁଷ।
ଖାଲି ହେଇଯୋଉ ହ ଏ ଚନ୍ଦା ଯିଏମ ତାଙ୍କର ତାର ଯୋଉ ଯୋଉ ଚିତ ସାରଙ୍କ ଭାଇ ଯୋଉ ତାଙ୍କ ଘର ଏପଟେ
ହଁ।
ତାଙ୍କ ତା କଣ ଗୋଟେ କାର ଭାଣିଜୀର ନା କ କଣ ବାହାଘର ହଉଥିଲା ଯେ ଡ଼ାକିଥିଲା ତାଙ୍କରି ବାଘର କୁ ପା ଯାଇଥିଲେ ଏମିତି କରିଥିଲା ଏତେ ଆଇଟମ ଏମିତି କରିନଥିଲା ଆଉ।
ହୁଁ ହୁଁ।
ଏଇ କୋଡିଏ ଟା କୋଡିଏ ନା ପନ୍ଦର ଭଳିଆ ଆଇଟମ କରୁଥିଲା। ବେଶୀ ନାହିଁ ହଁ ସେଇ, ସେଇ, ସେଇ, ସେଇ
ଓ ହୋ।
ସେଇଟା ଯୋବ୍ରା, ଏଇଟା ପୁଣି ବର୍ଷା ପାଗସହ ଥିଲେ ଯେ ଏଟ ପୁଣି ଜୋବ୍ରା କୁତୁରାଥିଲେ। ହଁ ବୁବୁ ଫୁବୁ ସବୁ ଆସିଥିଲ ଭାରି।
ହଁଅଁ ଆମେ ତ ଯାଇଥିଲୁ।
ତତେ କାହିଁ ଦେଖିନି ମୁଁ, ଆମେ ପଛରେ ଗଲୁ, ପୁରା ପୁରା ପଛରେ। ଆମ ସାହି ହେଲା, ଆମ ତଳ ସାହି ଉପର ସାହି ସବୁ ପିଲା ପଳେଇଥିଲୁ। ଭାଲୁ ଭାଲୁ ମୁଣ୍ଡାର ପିଲା ଆସିଥିଲେ।
ହୁଁ ଡାକି ଯାଉଛନ୍ତି ତମ ତଁ ଗଲେ କଣ ହଉଛି?
ହୁଁ ତାଙ୍କ ଆଡେ ସବୁ ସେ ଟିକେ ଚିହ୍ନା ଲୋକ ଅଧିକୁ କି ସବୁଆଡେ କାଡ ଫାଡି ଦେଇଦେଇଛି ଆଉ। ସେଠି ଚିହ୍ନା ଲୋକଙ୍କୁ ସବୁଡ କାଡ଼ ଫାଡ଼ ଦେଇଥିଲା ଆଉ।
ହ ହ, ଦିଅନ୍ତୁ ଭଲ ନା ଖରାପ
ଆମ ଗାଁରେ ଗୋଟେ, ଆମ ଗାଁରେ ଗୋଟ ଭୋଜି ଗୋଟେ ହେଇଥିଲା, କୀର୍ତ୍ତନ ଫିର୍ତ୍ତନ ପାଇଁ। ହଁ ସାଇରେ ସାଇରେ ହଁ ସାଇରେ ଆଉଥରେ ଗୋଟେକି ଭାଇ ଯୋଉ ସେଇ ଧାୁଣ୍ଡ ଗ ଜଙ୍ଗଲ ଗୋଟେ ତିଣ ମନ୍ଦିର ନାଁ ତ
ହଁ।
ସେଠ ଥର ବ ଯାଇଥିଲା କି କଣ ନା ପ୍ରତିଷ୍ଠା ହଉଥିଲା ନା କଣ ଗୋଟେ କୁଥିଲା ଆଉ ନୂଆ ବାବୁଥିଲା କଣ ଗୋ ଆଉ କେମିତି ନ ସବୁ ଆଡେ ଟିକେ ହଉଛି, ଆଉ କଣ ଇଲେକ୍ସନ ଠିଆ ହବ ସେ
ଏଠିଆ ହବ
ସେଇ, ସେଇ
ଠିଆ ହଉ, ହଁ ହେ ହେଇପାରେ, ଆମେ କିମିତି ଜାଣିଲେ।
ହୁଁ ହୁଁ।
ତ କ ତାକୁ ତାହେଲେ
ଆମ ହେଲୁ ଦେବେକି ନା ଦେବେନି ବଧ ଆମ ପିଇସା ଥରେ ଡାକିଲଲେ ବୋଲି ହେଲା ସେ କଣ ଭୋଜି ଭୋଜି କରୁଥିଲେ ଯେ ଗୋଟେ, ଆରେ ଭୋଜି ଭୋଜି କଣ ଗୋଟେ କରୁଥିଲେ ଡାକିଲେ ପିଇସା କଣ ହେଲା? ସେଠୁ ପିଇସା ଗଲେ, ସେଠୁ କିଏ ଗୋଟେ ଲୋକଟେ ଗୋଟେ ଗଣ୍ଡଗୋଳ କଲା, ମାନେ ଗଣ୍ଡଗୋଳ କଲା। ତ ମାନେଡ ଫେଡ ଗଟେହିଲ ଗଟରେ ଆଉ ମଦ ପିଇ ଦେଇକି ତାଙ୍କୁ ପଠେଇଥିଲା
ଓ ହୋ।
ପିଇସା ରାଗିକି ହେଟୁ ପଳେଇ ଆସିଲେ, କହିଲେ ମିଟିଂ ଫଟିଂ ଯାଉ ଆରେ ସେଇ ଯଉ କଥା ହେମି ଗୁରେ କହିଲ ଆଉ, ଉଠେଇ କଥା ଆଉ।
ହଁ।
ମତେ ହେଠୁ ଆସିକି ଅଭି ହେଠୁ କ୍ଷମା ମାଗୁଛି ଘରେ ଆଉ, କହୁଚି ହେଟା
ତମେ ରାଗିଲ ନା ନାଇଁ? କହୁନୁ?
ଆଉ କଣ ଆଉ କହ ଆଉ?
ଦେଖ ଏଇ ସ୍କୁଟି ବାଲା ର ବି ଦେଖି ସେଇପଟକୁ
ତା ଗାଲ ଅ ଘୁଳେଇ ହବ ମତେ ଲାଗୁଛି।
ଗାଲଟାକୁ ଘୁଳେଇଦବ ବେ, ଏଇ ତା ଏଟା କଲଫ୍ରେଣ୍ଡ ଟା ତାର।
ହଁ ହରା କେଜାଣି? କଲ ଫ୍ରେଣ୍ଡ ହେଇଥିବନା ଆଉ କଣ ହେଇଥିବ?
ଆଉ କୋଉଠେ ଯାଇକି ବହିଚି ଯାଇନା ଦେଖିଲୁ କି ତୁ, ମୁଇଁ ଯାଇ କହିବି ଦେଖେ ଟିଏ।
ହଁ ତ ଏମିତି ହେଇାର କଥାଁରା ହେଇଥିବ ଆଉ କି ଖୋଲାବୁଲା ବୁଲୁଛନ୍ତି ଫିରେ
ତାଙ୍କ ଘର ଲୋକ ଯାଣିଥିବେ।
ହଁ ପରା ସାହସ ବହୁତ ବଢିଆ ଅଛି ମୋର।
ମ ଏଇା ଏଇ୍ୋର ଆର୍ଲୋ। କହୁନୁ।
ଆଉ କଣ?
ଆରେ ଭୁତିଆ କଲ୍ କରିଥିଲା ମୋତେ।
କିଏ?
ଭୂତିଆ ମୁହଁ ଛତୁ ହେଇଯାଉଚି ହେଟାରମ।
ହଁ ହଁ ହଁ ହ ହ କଣ କହିଲା?
କହିଲା ଦେ ଆକାଉଣ୍ଟ୍ ରେ ପଇସା ପଠେଇଦରେ ମୋର ଅର୍ଜେଣ୍ଟ ଦରକାର୍ ମୁଁ କହିଲି କଣ ତୋର ଅର୍ଜେଣ୍ଟ ଦରକାର୍ ତ ଭଉଣୀ ଦିନେ କଲ୍ କରୁଚନ୍ତି ଅର୍ଜେଣ୍ଟ ଦରକାର୍ ତୁ ଦିନେ କରୁଚୁ ଅର୍ଜେଣ୍ଟ ଦରକାର୍। କୁଆଟେ ଦେବି ମୁଁ ମୋ ପାଖରେ କୋଉ ହୁଁ ମୁଁତ କହୁଚି ପଇସା ନାଇଁ
ପୁଳେଇଯିବେ ତ ଦିଟା ଆଙ୍କୁ।
ହଉ ବା ଦି ଚାରି ଥର ଦେଇଦେଲି ତ ପୁଣି ସବୁବେଳେ କୋଉଠି ଆଣିକିରି
ହଁପରା। ଏଇଟା କଉ ମୁଁର ଆଗୁଚିଗୋଟେ ତର ଇନକମ୍ ନାହିଁତ ବୁଝିବା ସକ୍ତି ଏଟାର ନାହିଁ। ଏ ଗାଁରେ ଅଛି ପୁର ଏଟା ଗଁରେ ଅଛି ଗାଧୋଇ ଆସିଥଲା ଗାଧୋଇ ଆସୁଚି ଦିପଟେ ଦେଖୁ
କଣ?
ଏଟା ଗାଁରେ ଅଛି ତ।
ଗାଁରେ ଅଛି ହେଇଟା?
ହୁଁ। ଏ କେଇଆଣି ହେରା ଆପୁରା ବେହ୍ୟାଟେ ସେଆଡ଼େ ବାରଦ୍ଵାର ବୁଲୁଚି ତାକୁ କିଏ ଜାଣିଚି। ସେଟା ଗୋଟେ ଗା ହେଟା ଗାଧୋଇଥିଲା ଥରେ ଦେଖୁଥିଲତ ହେଟାକୁ ଚିଲୋଉଥିଲା ବସିକି। ପଅର ଦିନ ବୋଧେ।
ହଁ ହଁ। ହେଇଗଲାଣି ଦଶ ମିନିଟ୍।
ହୁଁ ହୁଁ ଆଉ କୁଆଡ଼େ ପଲାକି ଦେଲାକିରେ।